ଲୋ।
ଆମ୍, କଣ କରୁଛ? ଜୟ ଜଗନ୍ନାଥ।
ଏଇ ଟିକେ ବର୍ଷା ପାଗ ତ ଘରେ ବସିଛି ଆଉ, ବର୍ଷା ହଉଛି ଝିପ୍ ଝିପ୍ ତ।
ଆଉ ତ, ଆମ ଗାଁ କଲେ କଲେଜ ଆଡେ ଅଛି ଆଉ। ପାଖରେ ବନ୍ଦୀ ପୋଖରୀ ଅ ଛି, ଗୋଟେ କେନାଲ ଯାଇଛି। ବସିଚୁ, ଥଣ୍ଡା ପବନ ଭାରି ସୁଲୁ ସୁୁଲିଆ ପବନ ବୋହୁଚିଁ।
ଆଚ୍ଛା, ଆମ ଆଡେ ବର୍ଷା ହଉଛି।
ହଁ ହଁ। ବର୍ଷା ତ ଏଇନା ସବୁଆଡେ ହେଲାଣି। ମୁମ୍ବାଇ ରେ ତ ଏମିତି ବନ୍ୟା ହେଲାଣି ଯେ, ବହୁତ ଲୋକ ମଲେଣି ଅନେକ।
ଅ, ହ କଣ କରିବା? ଆଜିକାଲି ତ ସବୁଠି ସେଇଭଳି ପରିସ୍ଥିତି ହଉଛି ଆଉ।
ଏ ବଲାଙ୍ଗିରି, ସମ୍ବଲପୁରୁ।
ଆଛା, ଭାଇ ଗୋଁଟେ କଥା କୁହ ଯଦି-ଇ, ମୋ ଏସବୁ ଏସବୁ ବର୍ଷା ଫର୍ଷା ହବାର ଅଧିକ ବର୍ଷା ଦିନ ଅଧିକ ବର୍ଷା ହବା କିମ୍ବା ଖରାଦିନ ଅଧିକ ଖରା ହବା ଏସବୁର କାରଣ କଣ?
ଅଁ ବର୍ଷା ଦିନେ ତ ଅତ୍ୟଧିକ ବର୍ଷା ହଉନି। ଇଏ ତଁ ସାଧାରଣ କଥା ଏବେ ଯୋରା ହଉଛି ତୁମେ-ଏଁ ପିଲା ଲୋକ ଏବେ ତ ଦେଖୁଛ, ଏଇରା ସାଧାରଣ, ଅଳ୍ପ ବର୍ଷା। ଆଗରୁ ତ ପ୍ରବଳ ବଢି ହୁଏ। ଏଣିଥିବ ଗହ୍ମା ବଢି
ବଢି ତ ହୁଏ, ବର୍ଷା ଦିନ ତ ବଢି ହୁଏ। କିନ୍ତୁ ଆଜିିକାଲି କଣ ହଉଛି, ନା ବର୍ଷ ଷ ବର୍ଷା ଦିନେ, ବର୍ଷାର-ଅ ଯେତିକି ପରିଣ ନାହିଁ, ତାର ବିଜୁଳି ବାତ୍ ବିଜୁଳି, ବାତ୍ୟାର ଅଧିକ ପରିମାଣ ଅଛି। ଆଉ ଯେତିକି ଖରା ଦିନେ, ଯେତିକି ନ ଖରା ଟା ଟିକେ ପଅନୁମାନ ହବା କଥା, ସେତିକି ନହେଇକି ତାର ଅଧିକ ପରିଣାମ ଖରାହଉଛି। ଲୋକ ଯାହାକି ପ୍ରଚୁର ପ ପରିବର୍ତନ ଖରାହେବାରୁ, ଯଉ ଲୋକ ବହୁତୁ ଉଁ ସମ୍ମୁଖୀନ ହଉଛନ୍ତି, ବହୁତ ସମସ୍ୟାର ସମ୍ମୁଖୀନ କରୁଛନ୍ତି। ଏଇ କ୍ଷେତ୍ରରେ ଆପଣ କଣ କହିବେ?
ତାର କାରଣ ହଉଁଛି, ଆମେଁ ନିଜେ। ମଣିଷ ନିଜେ।
କାହିଁକି! ମଣିଷର ଭୂମିକା ଏଥିରେ କଣ ରହୁଛି?
ମଣିଷର ଭୂମିକା ସିଧାସଳଖ ନ ରହିକି ଅନ୍ୟପକ୍ଷେ ରହୁଛି, କାରଣ ଆମେ ତ କଳକାରଖାନା କଲେ। ଗଛ ହାଣିଲେ ଜଙ୍ଗଲ ନଷ୍ଟ କଲେ। ପ୍ରକୃତି ଓ ପରିବେଶ ନଷ୍ଟ କଲେ ଯେହେତୁ ପ୍ରକୃତି ଉପରେ ଯୋଉ ଶାନ୍ତି ତି ଅଛି ଯୋଉମ ଯୋଉ ଗଛ ମାନେ ଆମ ଯୋଉ ସବୁ ବିପଦ ରକ୍ଷା କରୁଛନ୍ତି ସେ ଗଛ
ଉପକାରିତା ବଦଳରେ ଅପକାରିତା ହେଉଛି।
ଅପକାରିତା ହଉସି ସେ ଯୋଉ ଅକଳଖରାଜ ଧୂ ବିଶୁଦ୍ଧଧୂଆଁ ଯୋଉ ବିଶୁକ୍ତ ଏଁ
ଆଜ୍ଞା
ଯୋଉ ତା ତାର ଯୋଉ ଧୂଆଁ ନି ନିର୍ଗତ ହଉଛି ବାୟୁମଣ୍ଡଳ ଖେଳିକି ସ ସେ ବାୟୁମଣ୍ଡଳ ପ୍ରଦୂଷିତ କରୁଛି।
ଆଜ୍ଞା।
ଆଉ ଓଜନ ସ୍ତର କଣା ହେଇଲାଣି ଯ ଆଉ ଗୋଟେ ମାନେ ପନେ ଆଉଗୋଟେ ଏବେ ଗୋଟେ ସ ନ୍ୟୁଜ ଅଛି ଯୋଉ ହାଇଦ୍ରାବାଦ ନା କୋଉଠି ଗୋଟେ ଗୋଟେ ଜଙ୍ଗଲ ପୁରା ନଷ୍ଟ କର୍ଲା କଳ କାରଣ। କଳକାରଖାନା କରିବା ପାଇଁ ଏଇଠି ସେଠି ଜୀିବନ୍ତୁ ବାଘ
ସେମାନେ ହଁ ସେମାନେ ବି ବହୁତ ଉ ସମ୍ମୁଖୀନ ଅସୁବିଧାର ସମ୍ମୁଖୀନ କଲେ
ହଁ
ଆଜ୍ଞା ଏହିଇଭଳି ପରିସ୍ଥିତି ଯେହେତୁ ଆମର ବର୍ଷା ଦିନ ଦୁ ବହୁତ ପରିମାଣ ବର୍ଷା ବଦଳରେ ବର୍ଷା ଅଳ୍ପ ଆଉ ବିଜୁଳି ଘଡଘଡିର ବ ପରିମାଣ ବହୁତ ବଢିଯାଉଛି ଆଉ ବିଜୁଳି ଘଡଘଡି ପରିମାଣ ବଢିଗଲା ଆପଣଙ୍କର ମାନେ କାରଣ ଟା କଣ ଦଉଛନ୍ତି ଆପଣ ବିଜୁଳି ଟା କାହିଁକି ଆଜିକାଲି ବହୁତ ମାରୁଛି
ସେଇ ବିଷୟରେ ତ ମୁଁ ସେଇ ବିଷୟରେ ମତେତ ଅଭିିଜ୍ଞତା ନାହିଁ ଅଛ ବି
ଆଚ୍ଛା ସେଇ ବିଷୟରେ ମୁଁ ଗୋଟେ ଛୋଟ ଆଉ ମୁଖ୍ୟ ପଏଣ୍ଟରେ କହୁଛି ଆପଣଙ୍କୁ ବିଜୁଳି ମାରିବାର ଅତ୍ୟଧିକ ବିଜୁଳି ମାରିବାର କାରଣ ଏହା କିି ଯେତେବେଳେ ଆମର ଆଗକାାଳରେ ବ ଘ ଘର ମାନଙ୍କରେ କ ଚାଷ ବାସ କରୁଥିଲେ ତ ଘର ପା ପାଖରେ ମୋର ବାଡ଼ିପଟେ ଚାଷବାସ କରୁଥିଲେ ତ ବାଡି ପଟେ ସେମାନେ ପ୍ରଥମେ ଗଛ ଲଗାଉଥିଲେ କଣ ତାଳ ଗଛ ସେ ଯାହାହେଲେ ବି ତାଳ ଗଛ ଦିଇଟା ତିନିଟା ବାଡ଼ି ପଟେ ଥିବ କାରଣ ବିଜୁଳି ତାଳ ଗଛ ତ ସବୁ ଉଚ୍ଚତମ ଗଛ ନା ତ ବିଜୁଳି ସେଇଥିପାଇଁ ଉ ପ୍ରଥମେ ତାଳ ଗଛ ମରେ ତ ବିଜୁଳିରୁ ରଖିବା ପାଇଁ ସିଏ ତାଳ ଗଛ କଣ କରିଲ ତାଲ ଗଛ ଲଗଉଥିଲେ ରୋପଣ କରୁଥିଲେ ବାଡି ପଟେ କିନ୍ତୁ ଆଜିକାଲି ଯୁଗରେ ତାଳ ଗଛ କାଟି ଦଉଛନ୍ତି ଗଛପତ୍ର କାଟି ଦଉଛନ୍ତି ତ ସେଇଥିପାଇଁ ବିଜୁଳି ବହୁତ ପ୍ରଚୁର ପରିମାଣରେ ଘର ଅ ବିଲ ଆଗରୁ ବାଗେ ବିଲକୁ ବିଜୁଳି ମାରେନି ଏବେ ବିଲକୁ ଏସବୁ ଦାଗାରେ ଅତ୍ୟଧିକ ବିଜୁଳି ମାରୁଛି ଯାହା ଫଳରେ ବି ବହୁତ ଲୋକ କ ବହୁତ ସମସ୍ୟାର ସମ୍ମୁଖୀନ ହଉଛନ୍ତି। ଏଇ ସବୁ ଜିନିଷ ହଉଛି ତ ଆଜିକାଲି ବି ଗଭର୍ଣ୍ଣମେଣ୍ଟ ଗୋଟେ ରୁଲ କରିଦେଇଛି ଯେ ତାଳ ଗଛ ଯିଏ କାଟିବ ତାକୁ କିଛିଟା ଦଣ୍ଡରେ ସେ ଦଣ୍ଡିତ କରୁଛନ୍ତି ତ ଏଇ ସବୁ ଏଇ ଏଇ ସବୁ ଟା ଆପଣଙ୍କୁ ଠିକ ଲାଗୁଛି ନା ଭୁଲ ଲାଗୁଛି
ହେଇକି ଲାଗୁଛି ମେନ୍ ହଉଛି ଲୋକମାନେ ସଚେତନ ହେନ୍ତି କିନ୍ତୁ ଘର ପାଖରେ ତାଳ ଗଛ ରଖିଲେ କଥାରେ ଅଛି ତାଳ ଘ
ଘର ପାଖରେ ନୁହଁ ଘ ଘର ହଁ ତାଳ ତ ଘର ପାଇଁ କାଳ କିନ୍ତୁ ଘର ପାଖରେ ଲଗାନ୍ତିନି ଆଗରୁ ଘର ବାଡି ବଟି ଲଗାନ୍ତି ମୁଁ କହିଲି ବାଡି ପଟ ମାନେ ତଳେ ଚାଷ କରନ୍ତି ବାଡି ପଟ ଫଳମୂଳ ଲଗାନ୍ତି କି? ଯେଉଁ ପନିପରିବା କିଛି ଲଗାନ୍ତି ତ ବାଡ଼ିର ସଭା ହଁ ଶେଷ ସ୍ଥାନରେ ସେ ତାଳ ଗଛ ରୋପଣ କରନ୍ତି କାରଣ ବିଜୁଳୀ ଟା ତାଙ୍କ ଘରକୁ ନ ମାରି ତା ଗଛକୁ ମାରିଯାଉ ସେଇଥିପାଇଁ ସେ ତାଳ ଗଛ ପଣନ୍ତ ଆପଣ ଦେଖୁଥିବେ ଏବେର ଓଡ଼ିଶାରେ ସେ ଯେ କର୍ଣ୍ଣାଟକ ଏରିଆରେ ଅଧିକାଂଶ ମାରୁଛି ବିଜୁଳି କାରଣ ସେଠି ଅଧିକ ତାଳ ଗଛ କେରଳାର ଯୋଉ ଯ ଇଆଡେ ତ ଅଧିକାଂଶ ସେଠି ତାଳଛଳି ବୋଲି ସେଠି ଅଧିକାଂଶ ବିିଜୁଳି ମାରୁଛି କିନ୍ତୁ ତାଙ୍କୁ କିଛି କ୍ଷୟକ୍ଷତି ହଉନି
ହ ଯାହା କ୍ଷ ଯାହା କ୍ଷୟକ୍ଷତି ହବ ସେ ତାଳ ଗଛର ମଣିଷ ମନୁଷ୍ୟ ପ୍ରତି କିଛି ବିପଦ ନାହିଁ
ଆଜ୍ଞା ଏଇ ହେଲା କଥା ଆଉ ଆପଣଙ୍କ ଆଡେ କଣ କେମିତି ଚାଲିଛି ରାଜନୀତି? ରାଜନୈତିକ ସ୍ତରରେ ଆପଣଙ୍କ ରାଜନୈତିକ ସ୍ତରରେ ଆପଣଙ୍କ କେମିତି କଣ ଅଛି?
ହଁ ରାଜନୀତି ତ ଆମର ରାଜନୀତିରେ କିଛି ମିଳିବାର ନାହିଁ କି କିଛି ପାଇବାର ନାହିଁ ଆମ ରାଜନୀତିରେ ମୁଣ୍ଡ - ପୁରେଇବାର ନାହିଁ ହିଁ ନାହିଁ ପ୍ରଥମ
ହେଲେ ତଥାପି ଏଟା ତ ଆପଣ ଫାଷ୍ଟ କହିଲେ କି ଯେଉଁଟା ଠିକ୍ କଥା ରାଜନୀତିକ ମୁଣ୍ଡ ପୁରାଇାର ନାହିଁ ରାଜନୀତି ପସିବାର ନାହିଁ କିନ୍ତୁ ଗୋଟାଏ ଅ ସଠିକ ପ୍ରସ୍ତାବକୁ ଚୁନିବାକୁ ହେଲେ ବା ବାଛିବାକୁ ହେଲେ ଆପଣଙ୍କର ମ ନା କଣ ନା କିଛିଟା ପଇସା ନେଇକି କିଛିଟା ଲୋଭ କିଛିଟା କରିବା ଆଶାରେ ସେ ଦେଇକି ଆପଣଙ୍କୁ ଭୋଟଟା ନେବାର ସେଇଟା ଆପଣ ଦେବାର ଠିକ୍ ନା ଆପଣ ସ୍ୱ ଇଚ୍ଛାରେ ସପ ମନ୍ତ୍ରୀଙ୍କୁ ଭୋଟ ଦେବା ଠିକ
ସ୍ୱ ଇଚ୍ଛାରେ
ଆଜ୍ଞା
ଆଉ କଣ କହୁଛନ୍ତି?
ହ୍ୟାଲୋ
ଆଜ୍ଞା କୁହନ୍ତୁ
ହଁ ଭାଇ ମୁଁ କହିଲି ଆପଣ ତଣ୍ଟିଟା ବସିଯାଇଛି ଭଏସଟା ଅଲଗା ଅଲଗା ଶୁଭୁଛି ତଣ୍ଟି ବସିଯାଇଛି ଥଣ୍ଡା ହେଇଯାଇଛି
ହଁ ଏଇ ଥଣ୍ଡା ପାଗ ଯୋଉ ବର୍ଷା ହଉଛି ସେଥିପାଇଁ ବସିିଯାଉଛି ଟିକେ ତଣ୍ଟି
ଆଜ୍ଞା ଆଜ୍ଞା ତ ଏଇ ସବୁ ଜିନିଷରେ ଆପଣଙ୍କର ଆପଣଙ୍କ ଏରିଆରେ ରାଜନୈତିକ ସ୍ତରଟା କେମିତି ଅଛି? ରାଜନୀତି ତ ଉପରେ ଆପଣ କଣ କହିବାକୁ ଚାହୁଁଛନ୍ତି?
ରାଜନୈତିକ ସ୍ତର ଆମ ଆଡ଼େ ଆମ ହ ଏଠି ବହୁତ ଭଲ ଚାଲିଛି ଏବେ
ଆଜ୍ଞା ହଁ ନା କିଛିଟା ଉନ୍ନତି ହଉଛି ଆପଣଙ୍କ ଗ୍ରାମର କିମ୍ବା ଆପଣଙ୍କ ଏରିଆର କିଛିଟା ଉନ୍ନତି ହଉଛି, ନା ଅବନତି ହଉଛି?
ହଁ କିଛିଟା ଉନ୍ନତି ହଉଛି ଆଉ ଆଉ କିଛି ବି ହେଇ ହେଇପାରନ୍ତା ଯୋଉଟା କି ଏମାନେ କରିପାରୁନାହାନ୍ତି
ହଁ ସେ କରି ପାରୁ ନାହାନ୍ତିର କାରଣ ଟା କଣ ଆଜ୍ଞା ପଇସା ଥାଇକି କରୁନାହାନ୍ତି ନା ସରକାର କିଛି ଦେଉନାହିଁ ନା ଆପଣ ପ୍ରସ୍ତାବ ହିଁ ଭୁଲ ବାଛିଛନ୍ତି
ନାଇଁ ସରକାର ତ ଦଉଛନ୍ତି ତା କିଛି ଏମାନେେ ଇଚ୍ଛାରେ ବି ହଁ ଏମାନେ ପେଟ ପୋଷୁନି
ଏମାନଙ୍କ ପେଟ ପୋଷିଲା ପରେ ସିଏ ଲୋକମାନଙ୍କ ପେଟ ପୁରିବା ପାଇଁ ଚିନ୍ତା ବୋଧେ ଆଜ୍ଞା ଆଜ୍ଞା ଠିକ କଥା ଆପ। ଣ ଯୋଉଟା କହିଲେ ଠିକ କଥା ଆମ ରାଜନୀତିକ ସ୍ତର ଆଜ୍ଞା ବହୁତ ଖରାପ ଅଛି ଏପଟେ ସରପଞ୍ଚ ଚ ତାଙ୍କର ପାଞ୍ଚ ତାଲା ବାଡେଇ ସାରିଲାଣି ଘର। ଜମି ବାଡି ବହୁତ କିଣୁଛି ହେଲେ ଆମ ମାନଙ୍କର ଆମେ ମାନେ ଘ ଗୋରୁ ଲୁଣ ବଡେଇକି ଖାଉଛୁ ଭାତ।
ହଁ ପୁରା ଓଡ଼ିଶାରେ ସେଇ ଅବସ୍ଥା ଏବେ।
ଅବସ୍ଥା ବି ସବୁଆଡେ ହେଇଯାଇଛି ପୁରା ଶୋଚନୀୟ ଅବସ୍ଥା ଆଜ୍ଞା। ମାନେ କହିବାକୁ ଗଲେ ଖରାପ ବହୁତ ଅବସ୍ଥା ହଉଛି ଯଉ ଦେଖୁଛନ୍ତି ଆପଣ ଖବରକାଗଜ ଦେଖୁଛନ୍ତି ପଢୁଛନ୍ତି। ଯାହାକି ବହି ମାନଙ୍କର ଆସୁଛି ଲିମ୍ବୁଡା ଲିମ୍ବୁଡା।
ହଁ।
ଆଉ ରଜ ଗୀତ ଏଇସବୁ ସ୍ତରରେ ଆପଣ ଦେଖୁଛନ୍ତି ତ ଆଉ ରାଜନୀତି କେମିତି ଆଉ ଯୋଉଠି ଆମ ସରକାର କହୁଛନ୍ତି କି
ରଜ ହୁଁ ରଜ ଗୀତ ରହିବା ଠିକ୍। କିନ୍ତୁ ଇଂଲିଶ ବହିରେ ରଜ ଗୀତା ଟା ହଁ ଇଂଲିଶ ବହିରେ ରଜ ଗୀତ ଟା ଠିକ୍ ନୁହେଁ ସେଟା ଯଦି ଓଡ଼ି ଓଡ଼ିଆ ବହିରେ ଦେଇଥାନ୍ତେ ତାହେଲେ ଠିକ ହେଇଥାନ୍ତା।
ସାହିତ୍ୟ ବହିର ଶେଷ ଆଡକୁ ଦେଇଥାନ୍ତା ସେଇଟା ଠିକ୍ ହେଇଥାନ୍ତା। ଏ ସବୁ ଜିନିଷ ତ ଭୁଲ ଭାଲ ବହୁତ ତ୍ରୁଟି ରହୁଛି ସରକାର କାରଣ ତ୍ରୁଟି ରହିବା କାରଣ କଣ? ମୁଁ ଆଜ୍ଞା ଗୋଟେ ତୁଟି ଗୋଟେ ଭୁଲ କରିବି ଭୁଲ କରିବା ଭୁଲ କରିବାକୁ କାହିଁ ଯିବି? କାରଣ ମୋର ସେତିକି ସେଥିରେ ଇଚ୍ଛା ନଥିବ। ସେ କାମ ଟା କରିବାକୁ ସେତିକି ଆଗ୍ରହ ନଥିବ ସେଇଥିପାଇଁ ଭୁଲଟା କରିବି।
ହଁ।
ଯଦି ଆଗ୍ରହ ସହିତ ମୁଁ କରିବି, ତ ଭଲଟା ହବ କି? ସେଇଟା ହେଲା କଥା ଆଜ୍ଞା ତାଙ୍କର ଶିକ୍ଷା ହଁ। ଶିକ୍ଷା ଇଏ ପାଇଁ କାହା ଆଜ୍ଞା ସେ ବିଦେଶରୁ
ବିଦେଶର ଯଉ କଲଚର ଯଉଟା ପରିଚାଳନା କରାଯାଉଛି ସେଟାକୁ ଆମ ଓଡ଼ିଶାରେ କରିବାକୁ ଚାହୁଁଛନ୍ତି କିନ୍ତୁ ସେଇଟା ଆମ ଓଡ଼ିଆ ପିଲାମାନେ ତାକୁ ଗ୍ରହଣ କରିପାରୁନାହାନ୍ତି।
ପିଲାମାନେେ ଗ୍ରହଣ କେମିତି କରିବେ ଆମେ ଓଡିଆ ଆଜ୍ଞା ଭାରି ବଢିଆ।
ହଁ।
ଆମ ଓଡ଼ିଆ ଓଡ଼ିଆ ମାନେ କଲଚର ଟାକୁ କିମ୍ବା ଓଡ଼ିଆ ଅ ସା ଓଡିଆକୁ ସବୁ ଓ ଓଡିଆକୁ ସଭ୍ୟତାକୁ ସେମାନେ ଫଲୋ କରିବା କଥା। ସେମାନେ ତାକୁ ପାଳିଆ କଥା। ଆଜ୍ଞା ଅନୁସରଣ କରିବା କଥା ଆମେ ସେଟାକୁ ଆଜ୍ଞା କରୁଛେ ତାଙ୍କ ଜିନିଷ ଟାକୁ। ସେଟା କଣ ଠିକ କି ତ ସେଇଟା ତ ଇଂରେଜ ଜମାନରେ ହଉଥିଲା ଏଟା ତ ଦେଶ ସ୍ଵାଧୀନ ହେଲା ନ ହେଇଥିଲା ବେଳେ ହଉଥିଲା। ଏବେ ତ ଦେଶ ସ୍ଵାଧୀନ ହେଇସାରିବା ପରେ ବି ଆମେ ଅସ୍ୱାଧୀନ ପରିକା ବୁଲୁଛେ।
ହଁ।
ତ ଏସବୁରେ ଆପଣ ଦେଖୁଛନ୍ତି ତ ଭିତ୍ତିଭାବ କେମିତି ଅଛି? ଆମ ଦେଶର ଆମ ରାଜ୍ୟର ଆମ ଗ୍ରାମର ସବୁ କ୍ଷେତ୍ରରେ ଏଇ ସବୁ ଜିନିଷ ଅଛି ତ ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି କି ଏଇସବୁ କ୍ଷେତ୍ର ପାଇଁ ଆପଣ ଯେତେବେଳେ ବି ଆପଣ ବି ଜଣେ ନାଗରିକ ହେଇଥିବେ ଆପଣ ଯେତେବେଳେ ବି ଦେଶ ପାଇଁ କି କିମ୍ବା ଆପଣ ଗ୍ରାମ ସରପଞ୍ଚ ପାଇଁ ବି ହେଉନା କାହିଁକି ଯେତେବେଳେ ବି ଭୋଟ ଟାକୁ ପ୍ରଦାନ କରିବେ ଦୟାକରି ସୋ ଇଚ୍ଛାରେ ପ୍ରଦାନ କରିବେ କାରଣ କିଛିଟା ପଇସା ଆଉ କିଛିଟା ଲୋଭ ଆଶାରେ ଆମର ନିଜର ସ୍ୱାଧୀନଟାକୁ ବିକ୍ରି କରିଦେବାର ଠିକ୍ ନୁହଁ।
ହୁଁ।
ଆଜ୍ଞା ଆ ଆଜ୍ଞା ଠିକ। କଲା ପୁରା ଆପଣ ଠିକ କଥା କହିଲେ ମଣିଷ ଦେଖିବେ ମଣିଷର ହୃଦୟ ଚିହ୍ନେ ଦଳ ଦେଖିବେନି କି କୌଣସି ପଇସା ଦେଖିବେନି। କାରଣ ସେମାନେ ଥାଆନ୍ତି ପଇସା ଦେଇକି କିଛିଟା ଭୋଟ ନେଇଯାଆନ୍ତି। ତ ଭାଇ ଆପଣଙ୍କ ସହିତ କଥା ହେଇକି ଏସବୁ ଜିନିଷ ଆପଣଙ୍କୁ ଜଣେଇକି ମତେ ବହୁତ ଖୁସି ଲାଗିଲା ଭଲ ଲାଗିଲା। ତ ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।